କେମିତି ଅଛନ୍ତି? ଭଲ ଅଛି।
ହଁ ମୁଁ ବି ଭଲ ଅଛି ଆପଣ ଏବେ କେଉଁଠି ରହୁଛନ୍ତି?
ମୁଁ ଏବେ ବାଲେଶ୍ଵର ଜିଲ୍ଲାରେ ମୋର ଘର।
ଘର କୋଉଠି? ବାଲେଶ୍ୱରରେ କୋଉଠି?
ବାଲେଶ୍ଵର ପ୍ରପର ଟାଉନରେ।
ଆପଣଙ୍କ ଗାଁ ନା କଣ?
ଆମ ଗାଁ ନା ମାଲିଆପାଳ।
ଆଚ୍ଛା। ଆ ଆପଣ ଏଇ ଏମାନଙ୍କ ସାଙ୍ଗରେ ସବୁ ଯୋଡି ହେଇଛନ୍ତି ଯୋଉ ସତ୍ସଙ୍ଗରୁ। ଯୋଡି ହେଇଛନ୍ତି ନା?
ହଁ ହଁ ହଁ ସତ୍ସଙ୍ଗ ରେ।
ଏଇ ଯୋଉ ଠାକୁର ଅନୁଗୋଳ ଚନ୍ଦ୍ରଙ୍କର ନା?
ହଁ ହଁ ଠାକୁର ଅନୁକୁଳ ଆମେ ସବୁ ଦୀକ୍ଷା ନେଇଛୁ। ତ ମିଶିକି ସତ୍ସଙ୍ଗ ଯାଉ ଦେଓଗଡ ଯାଉ। ତ ସେଇଠୁ ଆମର ଫ୍ରେଣ୍ଡସିପ୍ ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କ ଘରେ କିଏ କିଏ ଅଛନ୍ତି ସମସ୍ତେ?
ଘରେ ବାବା ମା ଭାଇ ଭଉଣୀ ସମସ୍ତେ ଅଛୁ।
ଆଚ୍ଛା ଆପଣ କଣ କାମ କଣ କରନ୍ତି?
ମୁଁ ଏବେ ତ ମାନେ ଗଭର୍ଣ୍ଣମେଣ୍ଟ ଜବ ପାଇଁକି ପ୍ରିପାରେସନ୍ କରୁଛି। ଆଉ ସାଇଡରେ ଏଇଠି ସବୁ କଥା ହଉଛି ଆଉ।
ଆଚ୍ଛା ଆଚ୍ଛା ହଁ ହଁ ଠିକ ଅଛି କିଛି ନାଇଁ ବହୁତ ଭଲ। ଯାହାବି କାମ ମିଳୁଛି ସେ ସେଥିରେ କରିବା କଥା ସେଥିରେ ନିଜର କିଛି ତ ଗୋଟେ ହାତ ଖର୍ଚ୍ଚ ରହିଯିବ।
ଆଜ୍ଞା ଆଜ୍ଞା।
ତ ଆପଣ ସେମାନଙ୍କ ସାଙ୍ଗରେ କଣ ତାଙ୍କ ଗାଁକୁ ବି ଆସିଛନ୍ତି କେବେ?
ମାନେ ଢେଙ୍କାନାଳ ମୁଁ ଆସିଛି ଆମର ଠାରଙ୍କ ଗୋଟେ ବଡ ଉତ୍ସବ ଥିଲା ନଭେମ୍ବର ତିରିଶ ଆଗ ବର୍ଷ।
ହଁ ଗତ ବର୍ଷ ହଁ
ମନ୍ଦିରରେ ଚବିଶରେ ବି ଆମ ଦେଓଘର ଶଶ୍ରୀ ଆଚାର୍ଯ୍ୟ ପୂଜପଦ୍ୟ ଅବିନ୍ଦତା ଆସିଥିଲେ। ସେଇ ସମୟରେ ବି ଯାଇଥିଲେ ଢେଙ୍କାନାଳ ଦୁଇଥର ଯାଇଛି।
ଆଚ୍ଛା ଆପଣ ସେଠୁ ସମସ୍ତେ ମାନେ ଗାଡି କରିକି ଆସନ୍ତି ନା ଏମିତି? ତିନି ଚାରି ଜଣ ଏମିତି ଜଣେ ଦି ଜଣ ଇଏ କରିକି ଆସନ୍ତି?
କରିକି ଯାଉ ଟ୍ରେନ ରେ ମିଶିକି ପିଲାମାନେେ ମିଶିକି ଯାଉ ଗ୍ରୁପ୍ ହେଇକି ଯାଉ କଥାବାର୍ତ୍ତା ହେଇକି ଆଉ।
ଆଚ୍ଛା ଆଉ ବାଲେଶ୍ଵରରେ ଆପଣ ସେଠି କୋଉ କୋଉ ଜାଗା ସବୁ ଅଛି ଆପଣଙ୍କର ବୁଲିବା ପାଇଁ?
ଆମର ତ ଏଠି ବାଲେଶ୍ଵରରେ ବହୁତ ଜାଗା ଅଛି। ଆମର ପଞ୍ଚଲିଙ୍ଗେଶ୍ଵର ଅଛି କ୍ଷୀରଚୋରା ଗୋପୀନାଥ ମନ୍ଦିର ଆଉ ବଳରାମ ଗଡି ଗୋଟେ ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ଆଉ ଆମର ବଳରାମ ଗଡ଼ି
ସେଇଟା ପୁଣି କୋଉ ମନ୍ଦିର?
ସେଇଟା ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର।
ଆଚ୍ଛା ଆଚ୍ଛା ତାପରେ ଆଉ?
ତାପରେ ଆମର ଚାନ୍ଦିପୁର ଯୋଉ ବେଳାଭୂମି ଚାନ୍ଦିପୁରର ଖେ
ଅ ହଁ ହଁ କ୍ଷେପଣାସ୍ତ୍ର ପାଇଁ ସେଇଟା ପ୍ରସିଦ୍ଧ ଏ ପିଜେ ଅବଦୁଲ କଲାମଙ୍କର ଇଏ
ଆଜ୍ଞା ଆଉ ଯୋଉ ଇମାମି ଜଗନ୍ନାଥ ମନ୍ଦିର ଅଛି।
ହଁ ସେଇ ଇମାମି ଜଗନ୍ନାଥ ମନ୍ଦିର। ହଁ, ହଁ
ଆଉ ନୀଳଗିର ଗୋଟେ ଜଗନ୍ନାଥ ମନ୍ଦିର ଅଛି ସେଇଟା। ତାପରେ ଆମର ଦିଘାରେ ଦିଘାରେ ଯୋଉ ଆମର ଏଇଠି ଆମର ମାନେ ସେଇ ବଡରରେ ହିଁ ଦିଘା ଟା ଆମର ବାଲେଶ୍ଵର ବଡରରେ। ବୁଝିପାରିଲେ? ତ ସେଠି ଦିଘାରେ ଗୋଟେ ଅଛି ଏଠି ଆସିଲେ ମାନେ ବାଲେଶ୍ୱର ସେଠା ବି ଆପଣ ମାନେ ଲୋକମାନେ ଯାଆନ୍ତି। ଦିଘାରେ ଗୋଟେ ବଡ ଜଗନ୍ନାଥ ମନ୍ଦିର ଆମର ମମତା ବାନାର୍ଜୀ କରିଛନ୍ତି ନା ଚିଫ୍ ମିନିଷ୍ଟର ଯୋଉ ଥିଲେ
ହଁ, ହଁ, ହଁ, ହଁ ସିଏ ତ ନିଜକୁ ସେଇଟାରେ ଇଏ କହୁଥିଲେ ନା ସେଇଟା ବି ହଉଛି ଗୋଟେ ଧାମ ବୋଲି ସିଏ ତ ପର କଥା ନା ସେ କଣ ମାନେ ଆ ଆପଣଙ୍କର ସେ ବାଲେଶ୍ଵର ଡିଷ୍ଟ୍ରିକ୍ଟ ରୁ ସେଇ ଦିଘା ତ ବହୁତ ଡିଷ୍ଟଟାନ୍ସ ହବ ବୋଧେ?
ଡିଷ୍ଟାନ୍ସ ମାନେ ନାଇଁ ବର୍ଡର ଆକ୍ଚୁଆଲି ବାଲେଶ୍ଵର ଆଉ ଦିଘାଟା ବର୍ଡର
ଆଜ୍ଞା।
ମାନେ ଆମର ଗାଁ ଠୁ ପୁରା ପାଖ।
ହଁ ଆଚ୍ଛା। ତ ଉମ ଘଣ୍ଟାଟା ବାଟ ମୋଟରୁ ସେଇଟା ତ ଉମ ମାନେ କୋଲକାତା ଇଏରେ ଯାଉଛି
ନାଇଁ ନାଇଁ ସେଇଟା ୱେଷ୍ଟବେଙ୍ଗଲ ଦିଷ୍ଟ ୱେଷ୍ଟବେଙ୍ଗଲ ମାନେ ଷ୍ଟେଟ ରେ ଯାଉଛି କିନ୍ତୁ ଓଡିଶା ଆଉ ୱେଷ୍ଟବେଙ୍ଗଲ ଯୋଡିକି ତ ସେଇ ଯୋଉ ବର୍ଡରରେ ବାଲେଶ୍ୱର ରହିଯାଉଛି। ବାଲେଶ୍ୱର ବର୍ଡର ଆଉ ୱେଷ୍ଟବେଙ୍ଗଲ ବଡ ତ ସେଇ ବାଲେଶ୍ଵର ବର୍ଡରରେ ଯୋଉମାନଙ୍କ ପାଖ ଘର, ତ ତାଙ୍କଠୁ ପାଖ ହବ ନା?
ହୁଁ ହୁଁ ହ ଆଉ ଖିଆପିଆ ସରିଲେଣି?
ନାଇଁ ନାଇଁ ଖିଆ ପିଆ ସରିନି। ଆଜି ଟିକେ ଫାଷ୍ଟ ଟିକେ ହେଭି ହେଇଥିଲା ତ ମୁଁ କହିନି ଵର୍ଷା ପାଗକୁ କଥାବାର୍ତ୍ତା ହଉଥିଲୁ କ୍ଷୀଆ ହେଇନି ଆଉ।
କଣ ଖାଇଥିଲେ କି ବ୍ରେକ ଫାଷ୍ଟ ରେ ଆଜି?
ଆଜି ବ୍ରେକଫାଷ୍ଟରେ ଆମର ତ ଏପଟେ ମୁଢି ଖାଆନ୍ତି ବାଲେଶ୍ୱରରେ। ଆଜି ବର୍ଷା ଥା ହଉଛି ତିନି ଦିନ ହେଲାଣି ଯୋଉ ପାଣି ପାଗ ଜାଣିଥିବେ ଆପଣଙ୍କର ହେପଟେ ହଉଥିବ।
ବହୁତ ଜୋରରେ ହଉଛି ଚାରି ଦିନ ହେଲାଣି ଏଠି ଡ୍ରେସ ପ୍ୟାଣ୍ଟ କପଡା ଶୁଖିବା ପାଇଁ ମାନେ ଭାରି ଅସୁବିଧା ହଉଛି ଯେ କୋଉଠି ମାନେ ସ ଯାହା ଘରେ ହେଲେ ବି ମାନେ ଶୁଖିବା ପାଇଁ ଭାରି ଅସୁବିଧା ଚାରି ଦିନ ହେଲାଣି ସେ ଲଗାତାର ବର୍ଷା ହଉଛି ଆଉ ଭୁବନେଶ୍ଵର ରେ କେତେ ଘରା ଜାଗାରେ ତ ପାଣି ପୁରା ଜମିକି ରହିଛି। ନ ଆପଣ ତ ଦେଖିଥିବେ? ସି ଆର ପି ଛକ ରେ ସବୁ ବେଳେ ସବୁବେଳେ ସବୁବେଳେ ସେ ଓଭର୍ ବ୍ରିଜ୍ ଓପରେ ପାଣି ସବୁବେଳେ ଜମିକି ରହିଥିବ। ତାପରେ ସେ ଇସ୍କନ ମନ୍ଦିର ପାଖରେ ଚାରିପଟେ ପୁରା ପାଣି ଜମିକି ରଇ ଚାରିପଟେ ଅ ମାନେ ପାଣି ତୁହାକୁ ତୁହା ବର୍ଷା ହେଲେ ତ ଅବସ୍ଥା ସେଇ ପୁରା ସାଂଘାତିକ ଖରାପ ହେଇଯାଉଚି। କେତେଅରା ଜାଗାରେ ପୁରା ଉଚ୍ଚା ଜାଗା ରହି ଯାଉଚି ଯେ ସେ ପାଣି ସେନ୍ତି ଜମାଟା ହେଇକି ର ଆଉ କେତଟା ଜାଗାରେ ପାଣି ପଳଉଚି ଭଲରେ ଆରାମରେ ପଳଉଚି।
ଆକ୍ଚୁଆଲି ଭୁବନେଶ୍ୱରରେ କଣ କହିଲେ ଟିକେ ନାଳ ନରଦମା ଯୋଉ ମାନେ ସେ ଯୋଉ ପାଣି ଯଉପଟେ ପାସ୍ କରେ ସେଟା ଭାରି ଅସୁବିଧା ବୁଝିଲେ?
କେତେ ଅରା ଜାଗାରେ ଡ୍ରେନ୍ ହେଇଯାଇଚି ଆଉ କେତେଅରା ଜାଗାରେ ମାନେ ଗର୍ମେଣ୍ଟ୍ କୁ କୁହାହଉଚି ତାଙ୍କ ଏରିଆର ଯୋଉ ମାନେ ସବୁ ଅ ଛନ୍ତି ତାଙ୍କୁ କୁହାହେଇଆଉଚି କିନ୍ତୁ କେତେଅରା ଲୋକ ଚାହୁଁନାହାନ୍ତି ସେ ଜାଗାରେ ଡ୍ରେନ୍ କରିବା ପାଇଁ।
ହୁଁ ହୁଁ ହୁଁ।
ସେଇଥିପାଇଁ ଟିକେ ପ୍ରବ୍ଲେମ୍ ହୋଉଚି ନହେଲେ ଏତେ ଅସୁବିଧା ନଥାଏ କିନ୍ତୁ କଟକ ଘରିକାରେ ବୋହୁତ ଛୋଟ ଛୋଟ ଗଳିକୁ ଛୋ ଟ ଛୋଟ ଜାଗା ସେପଟେ ସେଇପଟେ ଟିକେ ଅସନା ଟିକେ ଥାଏ। ଏମତି ଆଉ। ଆଉ ତାହେଲେ ଆଜି ରୋଷେଇ କଣ ହେଇଚି?
ଆଜି ରୋଷେଇ ଭାତ ହେଇଚି ଆଉ ଡାଲି ଆଉ ଏବ୍ ଆମର ଯୋଉ ସାରୁ ବାଇଗଣ ଆମ୍ବୁଲ ହେଇକି ଗୋଟେ ସୋରିଷ ପକେଇ ଖ
ମତେ ସେଟା ବୋହୁତ ବଢ଼ିଆ ଲାଗେ ସାରୁ ଆମ୍ ଆ ଯୋଉ ଓଉ ପଡ଼ିଲେ ହବ। ନହେଲେ ଆମ୍ବୁଲ ଇଏ କରିକି। ସୋରିଷ ବଟା ଦେଇକି ମତେ ବୋହୁତ ବଢ଼ିଆ ଲାଗେ ଏଇ ବର୍ଷା ଦିନେ ବେଶୀ ଖାଇବା ପାଇଁ ବଢ଼ିଆ ଲା ଇଏ ଟେଷ୍ଟ୍ ଲାଗେ ଖାଇବା ପାଇଁ ସେଇଆ ସେଇଆ ହେଇଗଲେ ଆଉ କିଛି କି ଦରକାରୀ ନାଇଁ ଲଗେଇ ଖାଇବା ପାଇଁ।
ନାଇଁ ସରକା ଆଜି ରବିବାର ବୋଲି ବୋହୁତ ସା ଆଇଟମ୍ ହେଇଯାଇଚି ଆଉ ମାନେ ପରିବା ବି ଥିଲା ଆଉ ଭଜା ହେଇଚି କାଙ୍କଡ଼ ଭଜା କଦଳୀ ଭଜା ପୋ ଅଳ ଭଜା ବଡ଼ି ଭଜା ଆଉ ଗୋଟେ ସୋରିଷ ଦେଇକି ହେଇଚି ଛୁଇଁ ଆ କଦଳୀ ଆଳୁ ବାଇଗଣ ବଡ଼ି ପଡି଼କି ଯୋଉ ଗୋଟେ ହୁଏ ବେଶୀ ରସ ହବନି। ତ ସେଟା ଗୋଟେ ହେଇଚି ଆଉ ସୋୟାବିିନ୍ କୁ ଭଜା ହେଇଚି ଅସଲା ଦେଇକି।
ଓହୋ ହୋ ଏତେ ସାରା ଆଇଟମ୍ ଆପଣ ନିଜେ କରିଛନ୍ତି ନାଁ
ନାଁ ନାଁ ନାଁ ମିଶିକି ମୁଁ ପରିବା କାଟିଦେଲି ଆଉ ଭାତଟା ବସେଇ ଦେ ଥିଲି ମା କରିଦେଲେ ଏମିତି ମିଶି ମୁଶାକି କରିଦୋଉ ଆଉ।
ହୁଁ ହୁଁ ବାପା କଣ ଘରେ ହିଁ ଅଛନ୍ତି?
ଅଁ ବାବା ତ ଆଜି ଘରେ ନାହାନ୍ତି ବାବା ଆଜି ଯାଇଚନ୍ତି କଲକାତା ତାଙ୍କର ଟିଏ କଣ କାମ ଅଛି। ଯାଇଛନ୍ତି। ଆମର ଏମତି ଚାଷବାସ ଏମତି ଆଉ।
ବାବା ଚାଷ କରନ୍ତି ତାହେଲେ ଚାଷ କାମ କରନ୍ତି ଆଉ ମା?
ମା ଆମ ଘରର ରୋଷେଇବାସ କରନ୍ତି ଆମର ଗାଈ ଅଛି।
ଗାଈ ବି ଅଛି ଗାଈ ବି ରଖିଛନ୍ତି ତାହେଲେ କ୍ଷୀର କ୍ଷୀ କେତେଟା ଗାଈ ରଖିଚନ୍ତି?
ଆମର ତିନଟା ଗାଈ ଅଛି।
ତାହେଲେ କ୍ଷୀର କଣ ଜର୍ସି ନାଁ ଦେଶୀ ଗାଈ?
ନାଁ ନାଁ ଆମର ଦେଶୀ ଗାଈ। ବହୁତ୍ ଭଲ କ୍ଷୀର ବି ଦିଅନ୍ତି ଆଉ ଖାଆନ୍ତି ବି ଘାସ ଖାଆନ୍ତି ଆମେ ବାହାରିଆ ଖାଇବା ଇଞ୍ଜେକ୍ସନ୍ ଏସବୁ ଦୋଉନା।
ହଁ ସେଇଟା ତ ବୋହୁତ ଭଲ କଥା ଆଉ ଖାଇ କ୍ଷୀର ନେଇକି ଆପଣ ବିକାବିକି କରୁଚନ୍ତ୍
ନାଇଁ ଆମର ବିକ୍ରି ହୁଏନି ପାଖରେ ଆମ ଠାକୁର ଅନୁକୁଳଚନ୍ଦ୍ରଙ୍କର ଯୋଉ ମନ୍ଦିର ଅଛି ଆମ ଘରେ ମାନେ ବାପା ସେଠି ବୁଝାବୁଝି କରନ୍ତି ଟିକେ। ତ ଆମେ ସେଇଠିକି କ୍ଷୀରଟା ଦୋଉ ସେଠି ଛେନା ଭୋଗ ହୁଏ। ଆମ ଘର ଦୁଇ ଲିଟର ଖାଉ ଯେହେତୁ ନିରାମିଷ୍ ଖାଉଚୁ। କ୍ୟାଲସିୟମ୍ ବାଗେରା ପାଇଁ କି ମାନେ କାଇଁ ମେଡ଼ିସିନ୍ ଏଡି଼ସିନ ଖାଇବୁ ଘରର କ୍ଷୀର ଛେନା ଖାଉ ଆଉ।
ସେଇଟା ବହୁତ ଭଲ ଆଚ୍ଛା ବହୁତ ଭଲ। ଡାଲେ ଗାଈ ଅଛି ଚାଷବାସରେ ମାନେ ବାବା କଣ ଚାଷ ଇଏ କରନ୍ତି ଲଗେଇଛନ୍ତି କଣ ଗଛ ଫଛ ହେରିକା?
ଏବେ ତ ଧାନ ଚାଷ ୟ ପୂର୍ବରୁ ମାନେ ବର୍ଷା ଯୋଉଁ ହବା ପୂର୍ବରୁ ମାସ ଆଗରୁ ଆମର ବିରି ଆଉ ମୁଗ ସବୁ ଲଗା ହେଇଥିଲା ତାକୁ ତ ଅମଳ ହେଲା। ତାପରେ ଏବେ ବର୍ଷା ଦିନରେ ପନିପରିବା ହେଇଛି ସିଜିନି ଅନୁସାରେ ସବୁ ପନିପରିବା ଲଗା ହୁଏ ଏବେ ପୋଟଳ କାକୁଡି କୁନ୍ଦୁରି କଲରା ଏବେ ନୂଆ ନୂଆ ଧରୁଚି।
ହୁଁ ହୁଁ ଏବେ ତାହେଲେ ଲଗେଇଛନ୍ତି ସବୁ ଏଇଟା ସବୁ ଲଗେଇଛନ୍ତି ଆପଣଙ୍କୁ ତାହେଲେ ହ କୋଉଁଠି ଯାଇକି ପରିବା ହାଟରୁ ଯାଇକି ପରିବା କିଣିବାକୁ ପଡୁନଥିବ ଆଉ।
ନା ନା ସେଥିପାଇଁ ତ ଏତେ ପ୍ରକାର ତରକାରୀ ହେଇଛି ପନିପରିବା ତ ବାରିରେ ଆଉ ପୁଣି ସବୁ ସାଙ୍ଗେ ସାଙ୍ଗେ ତୋଳିକି।
ବିନା ରାସାୟନ ଜିନିଷ ମିଶା ହେଇକି ଯଦି ପରିବା ହଉଛି ସେଇଟା ଖାଇଲେ ସୁସ୍ଥ ରହିପାରୁଛୁ ସେଇ ଟା ହିଁ ବହୁତ ଭଲ ଆଉ ବାହାରେ ମାର୍କେଟ ରୁ ପରିବା ଆଣିକି ଇ ଖାଇବା ଅପେକ୍ଷା ଘରେ ନିଜେ ଯଦି ଜାଗା ଅଛି ଚାରିଆଡେ ଲଗେଇକି ଖାଅ ସେଇଟା ବହୁତ ଭଲ।
ହୁଁ ହୁଁ ଲଗା
ଗାଁ ଗହଳି ଘରିକାରେ ଜାଗା ହିଁ ଅଛି କିନ୍ତୁ ଏଠି ଟାଉନ ଘରିକାରେ ସମସ୍ତେ ତ ଚାରିପଟେ ଅ ଘରକୁ ଲାଗିକି ଘର ଲାଗିକି ଘର ହେଇଯାଉଛି ଆଉ ଜାଗା କୋଉଁଠି ଅଛି କିଛି କରିବା ପାଇଁ। ଯାହା ଏବେ ଖାଲି ଆମେ ଆମେ ଦେଖୁଛୁ ଛାତ ଉପରେ କଣ ବଡ଼ ବଡ଼ କୁଣ୍ଡ ଆଣିକି ତା ଭିତରେ ଲଗେଇକି କରୁଛନ୍ତି ସେ ଥର୍ମାକୋଲ ଭଳିଆ ଇଏ ଆଣିକି ଲଗେଇକି କରୁଛନ୍ତି ଆଉ
ତଥାପି ମାନେ ଟାଉନ ର ଲୋକ ମାନେ ତାଙ୍କର ମାନେ ଇଚ୍ଛା ଅଛି ସେ ଯୋଉଁ ଘର ଯୋଉଁ ପନିପରିବା ଚୋପା ବାହାରୁଛି ଠାକୁର ଘରେ ଫୁଲ ବାହାରୁଛି ତାକୁ ପକେଇକି ଜୈବିକ ସାର କରି କରୁଛନ୍ତି।
ଶୁଣ ଟାଉନ ଲୋକ କୋଉଁଠୁ ଆସିଛନ୍ତି ସେମାନେ ସେଇ ଗାଁ ର ହିଁ ଆସିଛନ୍ତି ଦେଖିଲେ ଯେମିତି ଗାଁ ରେ ସେମାନେ ରହିକି ତାପରେ ଟାଉନ ରେ ଯେହେତୁ ତାଙ୍କର ଚାକିରି ହେଇଯାଉ ସେମାନେ କଣ ଗାଁକୁ ଆଉ ଫେରିକି ଯାଇପାରୁଛନ୍ତି କି ସେଠ ସେଥିପାଇଁ ବାଧ୍ୟ ହେଇକି ଟାଉନରେ ରହୁଛନ୍ତି ଆଉ ଟାଉନରେ ରହିଲେ ଆଉ ସ୍ଵଳ୍ପ ଆୟ ଯାହାର ଥିବ ସେ ବାଧ୍ୟ ହେଇକି କିଛି କିଛି ଛୋଟ ଛୋଟ ଜାଗାରେ ନହେଲେ କିଛି କିଛି ଛୋଟ ଛୋଟ କୁଣ୍ଡ ହେରକାରେ ସେମାନେ ଏଇ ସବୁ ଲଗଉଛନ୍ତି ଯାହା ଦ୍ଵାରା କି ସେମାନେ ପରିବା ପରିବା ତ ଆଜିକାଲି କେତେ ରେଟ ହେଲାଣି କୁନ୍ଦୁରି ହଉ ସେ କୁନ୍ଦୁରି ହଉ କି କାଙ୍କଡ ହଉ କାଙ୍କଡ ତ ଷାଠିଏ ସତୁରି କି ଅଶୀ ଟଙ୍କା ହେଲାଣି। ପୋଟଳ ଅଶି ଟଙ୍କା କିଏ ଏତେ କିଣିକି କିଏ ଖାଇବ।
ହୁଁ ହୁଁ ନାଇଁ ଆମ ଗାଁ ରେ ମାନେ କୁନ୍ଦୁରି କିଲୋ ଦଶ ଟଙ୍କା। କିନ୍ତୁ ସେଇଟା ଭୁବନେଶ୍ୱର ଥିବ ପଚାଶ ଟଙ୍କା କି ଷାଠିଏ ଟଙ୍କା ଥିବ।
ହଁ ତିରିଶ ଟଙ୍କା ଚାଳିଶ ଟଙ୍କା ଏମିତି ରହୁଛି ଯୋଉଁ ପରିବା ଆଗରୁ ଲୋକମାନେ କେହି ଖାଉନଥିଲେ ସେଇ ପରିବାକୁ ଏବେ ରେଟ୍ ଅଧିକ କରିକି ସେମାନେ ନଉଛନ୍ତି ଆଉ ସମସ୍ତେ କିଣିବାକୁ ବାଧ୍ୟ ଖାଇବାକୁ ବାଧ୍ୟ ଆଜିିକାଲି ଯାହା ରୋଗ ହେଲାଣି କୁନ୍ଦୁରି ଗୋଟେ ପରିବା ସେମାନେ କହୁ ଡଟର ମାନେ କହୁଛନ୍ତି ଡାଇବେଟିସ ପେସେଣ୍ଟ ମାନେ କୁନ୍ଦୁରି କଞ୍ଚା କୁନ୍ଦୁରି ଖାଲି ଖାଇଲେ ତାଙ୍କୁ ମଧୁମେହ ରୋଗ ହେବ ନାହିଁ ଡେଲି ଖାଇଲେ।
କିନ୍ତୁ ପୂର୍ବରୁ କୁନ୍ଦୁରି କିଏ ଖାଉନଥିଲେ କିନ୍ତୁ କୁନ୍ଦୁରୀ କିନ୍ତୁ ଏବେ କୁନ୍ଦୁରୀର ବହୁତ ଡିମାଣ୍ଡ ଆଉ କା କାଙ୍କଡ଼ ବି କାଙ୍କଡ଼ ଯିଏ ଖାଇବ କ୍ୟାନସର ହବନି କାଙ୍କଡରେ ବହୁତ ଗୁଣ ଅଛି ଔଷଧୀୟ ଗୁଣ।
ସବୁ ପରିବା ରେ ଗୁଣ ଅଛି। କିନ୍ତୁ ହଁ ଲୋକ ଆଗରୁ କଣ ଜାଣୁଥିଲେ କାରଣ ଆଗରୁ ସମସ୍ତେ ସବୁ ଜିନିଷ କ ଖାଉଥିଲେ। ଆଉ ଏବେ ଯୋଉଁ ସହରରେ ରହିକି ସେମାନେ ସମସ୍ତେ ଆ କାହା ପାଖରେ ଟା
ମାନେ ଆପଣ ଏ ମତେ ଭଲ ଭଲ କଥା ମାନେ ଶିଖିଛନ୍ତି ମତେ ବହୁତ ଭଲ ଲାଗିଲା କଥା ହେଇକି ଆମେ ଆଉ କ କେତେବେଳେ କଥା ତା ନା ଟିକେ
ହଁ ଠିକ ଅଛି କିଛି ନାହିଁ ଆପଣ କଥା ହୁଅନ୍ତୁ ଏବେ କିଛି ନାଇଁ ଆପଣ ଏବେ କଥା ହଉନାହାନ୍ତି କଥା ହୁଅନ୍ତୁ।
ନା ନା ଆଉ ଟିକେ ପରେ କଥା ହବା ଆଉ।
ଆଛା ହଉ ଠିକ ଅଛି ହଉ ଆଜ୍ଞା।